ହାଲୋ।
କିଏ କହୁଛ?
କଣ କିଏ କହୁଛ? ମାନେ
କିଏ କହୁଛନ୍ତି?
ମୁଁ ଶୁଭମ ବିଶ୍ୱାଳ।
ଶୁଭମ ବିଶ୍ୱାଳ। କଣ କାମ ଥିଲା କି?
କାମ ଥିଲା।
ଆଁ
ହାଲୋ।
ହଁ
କଥା ହେବା ପାଇଁ କଲ କରିଥିଲି, ଆଉ କଣ ପାଇଁ?
କଣ କିଛି ବୁଝିପାରୁନ କି, ଏଇଟା ରଙ୍ଗ ନମ୍ବର ତମେ କୁଆଡେ ନଗେଇଚ?
କୁଆଡେ ନଗେଇଛ କଥାହ ବଲ ବଲ ହଅନି।
ହଁ
ହଁ
କୁଆଡେ ନଗେଇଥିଲ, ତମେ ଯୋଉ କଣ କହୁଥିଲି, ତମ ନାଁ କଣ?
ମୋ ନା ଶୁଭମ ବିଶ୍ୱାଳ।
ଶୁଭମ ବିଶ୍ୱାଳ।
ନା କହିବା ଆଲାଉ ନାହିଁ।
ହୁଁ ହୁଁ।
ଯୋ ଆଉ ତମର ପାସପୋର୍ଟ ଟା କ୍ୟାନସେଲ୍ ହେଇଯାଇଛି।
ହଁ ସିଲେଇ ହେଇଛି।
ହଁ।
କେମିତି କ୍ୟାନସେଲ୍ ହେଲା ମୁଁ ତ ଡକ୍ୟୁମେଣ୍ଟ୍ ସବୁ ଠିକ୍ ଠିକ୍ ଦେଲି।
ଦେଇଥିଲ ଯେ ହେଥୁ ତମର ଭରିଫିକେସନ୍ ପାଇଁ ଓ ଟି ପି ଗଲା ତମେ ଦେଇପାରିଲନି।
ଓ ଟି ପି ମୁଁ ପା ଆପଣଙ୍କୁ ସେଇଟା ଆପଣଙ୍କୁ କହିଲି ଆପଣ ସେଇଠି ଓ ଟି ପି ନେବେ ପୁଣି କଣ ଓ ଟି ପି।
ମୋବାଇଲ ହ୍ୟାଙ୍ଗ୍ ହେଲା ବୁଝିପାରୁନୁ ଆଉ।
ତମେ ଖେଳୁଛ ମୋ ସହ କି?
ଖେଳୁନି ମୁଁ କାଇଁ ଖେଳିବି।
ଆଉ କଣ କରୁଛ ତମେ
ଯୋଉ ଆଉ ଥରେ ଆକାଉଣ୍ଟ୍ ଟା ଖୋଲିବାକୁ ପଡ଼ିବ ତମର ହେଠି।
ଆଉଥରେ ଖୋଲିବାକୁ ପଡ଼ିବ କୋଉ ଦିନ ଯିବି।
ରବିବାର କାଲି ସୋମବାର ତ ଭିଡ଼ ହବ ମଙ୍ଗଳବାର ଆଇବ ଆଉ।
ମଙ୍ଗଳବାର ମଙ୍ଗଳବାର ମୋର କାମଅଛି।
କଣ କାମ?
ମୋର କାମ ଅଛି।
କଣ କାମ ନା?
କଣ କାମ ମୁଁ ଆଉ କହିପାରିବି ତମକୁ କି।
ବାହାଘରିଆ ଯିବ କି?
ବାହାଘର ନାହିଁ ମଙ୍ଗଳବାର ଆମର କାମ ମଙ୍ଗଳବାର ଆମର କାମ ଅ ବୁଧବାର ଆମର ବୁଧୁବାରେ ବାହାଘର ଅଛି।
ହୁଁ।
ହଁ ଗୁରୁବାର ହେଠୁ ଆମର ଅଛି କଣ କହିଲ।
କଣ?
ଗୁରୁବାର ଲକ୍ଷ୍ମୀଙ୍କ ବାର ଯାଇ ହବନି।
ଲକ୍ଷ୍ମୀଙ୍କ ବାର ଗଲେ ଯିବୁନି।
ନାଇଁ ଯାଇ ହବ ନାଇଁ।
ହଁ।
ହଁ ପାସପୁଟୁ କରିବି ନା ପାସପୁଟୁ କରିବା ପାଇଁ ଗୋଟେ ଫଟୋ ଷ୍ଟାଇଲ୍ ଫଟୋ ଦ ଷ୍ଟାଇଲ୍ ଷ୍ଟାଇଲ୍ ଫ ଗୁରୁବାର ଆଉ ଚୁଟି କାଟିିପାରିବି।
ଗୁରୁବାର ଚୁଟି କାଟିିବା ନିହାତି ଦରକାରେ।
ଚୁଟି କାଟିଲେ ସିନା ଫଟୋ ଟା ବାଗରେ ଉଠେଇବ।
ଚୁଟି କାଟିବା କିଛି ଦରକାର ନାହିଁ ତ।
ନାଇଁ ଚୁଟି କାଟିବା ଆମର ଦରକାରେ। ସାରେ କଣ ଡିସପେସନ୍ କରିଛନ୍ତି।
ଯଉ ସାରେ କହିଛନ୍ତି ଯେ ଆପଣ ଆସିବେ। ଆଉ ତାପରେ
ସାରେ ଙ୍କୁ ରି ସାରେ ଙ୍କୁ ମାରେ ଗୁଳି ମୁଁ ଯାଇ ହବନି।
ମା ରେ ଗୁଳି କହିଲେ ହବନି ଆଉଏଟା ଏଇଟା ହେଇପାରିବନି କାମ ହେଇପାରିବନି ତମର। ଆ କିଏ କଣ କାମ ନହେଲେ। କାମ ନହେଲେ ଆଉ କୁଆଡ଼େ ଟ୍ରାଭେଲ୍ କରିପାରିବନି ତମେ।
ଭାଇ ଟ୍ରାଭେଲ ମୁଁ କରେନି କୁଆଡ଼େ।
କ ଯୋଉ ହଁ କହ୍ନେଇପାଳ ବି ଯାଇପାରିବନି। ଗାଡ଼ି ପଙ୍କଚର କରିଦିଆହବ ତମର।
ଗାଡି କିନ୍ତୁ ପଙ୍କଚର ହବ।
ଏଇଟା ଗାଡ଼ି ଟା ଇରେ ଦେଖାଯାଉଛି ମତେ ଆ
ହୁଁ ହୁଁ ଯେ ମଧ୍ୟ ମୁଇଁ କଥା ଟା ଶୁଣୁ।
ହଁ।
ହଁ ଆମର ଏଇ ସପ୍ତାହ ଟା ଫ୍ରି ନାହିଁ ମୁଁ।
ଓ ହୋ।
ଏଇ ସପ୍ତାହେ ମୁଁ ଫ୍ରି ନାହିଁ ଆର ସପ୍ତାହର। ଉଁ ଶୁକ୍ରବାର ଯାଇକି ମୁଁ କାମ ଟା କରିପାରିବି।
ହୁଁ ହୁଁ।
ହୁଁ ଏଇଠି ନେଇ ମୁଁ । କିସ୍ତିକୁ ମାର ଗୁଲି। ତମେ ପାସ ଉଟୁ ତମେ ପାସ ଉ ଟୁ କରିବ ନା କିସ୍ତି ସୁଝିବି।
ଉଁ ହୁଁ।
ହୁଁ।
ଯୋଉ ଆଉ ଆଜି ତମ ତମ ରିଲେଟିଭ କିଏ ତମ ଗାଡିକୁୁ ଧରିକି ଯାଇଥିଲେ ଏଠି ଛେ କି ଥିଲେ ଗାଡି।
ହୁଁ ହୁଁ ଶୁଣିଚ କି ତାହେଲେ।
ଦିିଆଁ ଓଏଲ ଟେ। ଖାଲି ମୁଁ ଥିଲି ବୋଲି ଛଡେଇକି ଆଇଁଲି।
ହଁ ହଁ।
ଆଉ ତମର। ତମ ରିଲେଟିଭ ସେ ତ ସସପେଣ୍ଡ ହେଇଯାଇଛନ୍ତି ଆଉ ସେ କିଛି କରିପାରିବେନି ମୁଁ ଥିଲି ଆଉ।
ହୁଁ ହୁଁ।
କଥାବାର୍ତ୍ତା ହେଇକି ଛଡେଇ ଦେଲି ଆଉ ହେଇ ଏଇ ଖୁସିରେ ପାଂଶହ ଟଙ୍କା ଆଡେ ପଠେଇଦବ ଆଉ।
ହୁଁ ହୁଁ।
କଣ ହୁଁ।
ଶହେ ଟଙ୍କା ତ ମୋ ପାଇଁ ନିଅ ଦଉଚି।
କିଏ?
ତମ ସହ କଥା ହେଇକି ପା ମୁଁ ଶହେ ଟଙ୍କା ତମକୁ ଦଉଚି ନି କା।
ଶହେ ଟଙ୍କା ଲାଭ କଣ?
ଚାରି ଶହେ ଟଙ୍କା ଲାଭ ନୁହ।
ନା କିଛି ଲାଭ ନାହିଁ ଶହେ ଟଙ୍କାରେ।
ଉଁ ଉଁ ଆ ସାର୍ କଣ କହୁଥିଲେ?
ସାର୍ ଆଉ କଣ କହିବେ ତମ ଗାଁ ରେ ରେଡ ପଡିବ ଜାଣିଛ ନା ନାଇଁ ଏଥର।
ହୁଁ।
ଯୋଉ କୁଆଡେ ପାଞ୍ଚଟା ଡି ଜେ ଆଉଚି ଏଥର। ଯୋଉ କଙ୍କଣା ପିଲା। ଯୋଉ କେଁ ଯୋଉ କମ୍ପ୍ଲେନ ଦେଇଛନ୍ତି ଡିଜେ ବାଜୁଛି ଆମେ ଶୋଇପାରୁନୁ ରାତିରେ।
ହୁଁ ହୁଁ।
ତାପରେ ମୁଁ ଖୋପିଆ ହଉ ଖୋପିଆ ଇଏ ହେଇଯିବି କ
ହୁଁ ହୁଁ ଜାସୁସି କରିବ ଯାଇକି।
ଯାସୁସି କରିବି। ତାରେ ରିପୋର୍ଟ କରିବି ତାରେ ମାଡି ବସିବେ ତମ ପାଞ୍ଚଟା ଡିଜେ କୁ ଆଉ ଲ ଲକ୍ଷେ ଲକ୍ଷେ ଦି ଚାରି ଲକ୍ଷ ଫାଇନି ଗୋଟେ ଦିନରେ ଆଉ।
ଅ ହ ଆମର ତ ଡିଜେ ଏଥର ଦିନେଶ ଡି ଜେ ନଉଚୁ ଆମର।
ଦିନେଶ ଡି ଜେ ହେଲେ ଲାଭ କଣ ତିନ ଯୋଉ ସେ ବାଜିଲା ମାନେ ସି ଜି ଏକା ଥରେ ପୁରାସିଜି। ହୁଁ। ଜାନ କି ନୂଆ ନିୟମ ଆଇଚି ଜୁଠ ବାଲେ ପୁରା ସିଜି ଗାଡି
ଆମର ସେଇପାଇ ତ ଏଇ ବର୍ଷ ଏ ୱାନ ପିଣ୍ଟୁକୁ ବୁଝିଛୁ। ସେ ଯେତେ ମୁଳିଲେ ବି ତାର ଦର୍ଶରେ ବାଜିବନି
ହୁଁ ହୁଁ ଆଉ କାଲି ଯୋଉ ଆଇଥିଲା କି ତମ ଗାଁ କ ତୁ ଯାଇଥିଲ ବା କାଳେ ଜୁରେ ବଜେଇ ଦବ ହେଇଥିପାଇଁ ମୁଁ ତାକ ଧରି ପକେଇବି ହେଇଥିପାଇଁ ଯାଇଥିଲି ତା ସହ
ନାଇଁ ତାର ଏମତି ସିଷ୍ଟମ ହେଇଛି ସେ ଯେତେ ଜୋରେ ମୋଡିଲେ ବି ତାର ବାଜିବନିି ଯେତେ ଆଉ କାଢ ନାହିଁ।
ଓ ହୋ।
ହୁଁ ତାର କୁଆଡେ କାଢ ପାଇବା ଏଟା ଡିଜାଇ ନ ହଉ। ହୁଁ।
ତାହେଲେ ଆଉ ମୋ ନାଁ ଟା ରେଜିଷ୍ଟର କରିଦବ ତମ ଖାତାରେ ଯୋଉ ମୋ ଜର୍ସିଟ ନା ଲେଖିଦବ ଶୁଭମ ହେଲା।
ହୁଁ ଉହୁଁ।
ନା ହୋଉନି ଏମିତି ନା ଲେଖା ହୋଉନି ନା କଣ?
ନା ନା ନାଲେଖେଇବୁନି ଦେଖିବା କଣ ନାଁ ଲେଖା ନା ଯାରଛି
କଣ ଜର୍ସି ବୋଲି
ହଁ ଆଖା ବଢଆ ନା
କ୍ଲବ୍ ନା ଲେଖିବନ ପଛେ ନିଜ ନା ଲେଖ ହେଲା। ଆଗରେ କ୍ଲବ୍ ନା ଲେଖିବ
ଆ ଲେଖା ହବନା କ୍ଲବ ନା ରହିବ ଏ
ରେ ଯୋଉ ବ ମାନେ ଗଳିଆ ହେଇକିଯିବ।
ହୁଁ ଆଗରେ ଏଠି ଗୋଟେ ରହିବ ଆ ତାପରେ ର ହଥରେ ନାଁ ଲେଖିଦବା ଆଉ
ହୁଁ।
ହୁଁ।
ମତେ ଆଡ କରିବ ପାଞ୍ଚ ଟଙ୍କା ଦେବି ଆଉ
ହୁଁ।
ନ ଦେଲେ ବି ଦେଖିବା
ହୁଁ।
କଣ?
ହୁଁ ହ ଆଉ
ଆଉଥର ବୁଲାରେ ପାଇଗଲି ଆଉ ଆରଥର ଆଉ
ହୁଁ।
କୁ ତା କଉ କୂଳ କୁ କ ତା ମୁ ପାଉନି ମତେ ପାଉନି
ନା ଏତେ ଟେଙ୍କା ଖଲେ କଡ ଖାଇ
ହୁଁ ଯୁ ମୁଖ ଲାଗିଲ
ଆଉ
ଓହୋ ବୁଡୁଚି
ଘଡଘଡି ମାରିକଛିି ଆକାଶରେ ବର୍ଷା ଉଠିଲଣି
ବର୍ଷା ଯୋଉ ଆକାଶରେ ଯଦି ଗଡ଼ଘଡ଼ି ମ ଏଇଠି କି ସାଙ୍ଗେ ସାଙ୍ଗେ ଶୁବିଲା
ନାଇଁ ଏଠେ ଘାଡଘାଡ଼ି ବହେ ଯୋରରେ ହେଲାନ
ଓହୋ ପେଟ ତ ଘଡଘଡି ହେଉଛି କିି ଆଉ
ନାଇଁ ନହିଁ ବାଧ୍ୟଲରେ ହେଲା
ହୁଁ।
ଦେଖିଲ ସେଠି କିଏ ଠାକୁର ବହିଛନ୍ତି ନା କଣ ଏଇଠି ଏ ଛାତକୁ ଦେଖ ଠାକୁର ନା କିଏ ବଯିବ ଏଇଟା
ଅମି ଡାକିି ଦିଆ ଡାକିଦେ।
କିରି
ମୁଁ କିନ୍ତି ଜାଣିଲି।
ନା ଏ ସେ
ଓ ହୋ।
ହୁଁ।
ଜ ଦେଲ ତାହାଲେ।
ହଁ।
ଆଉ ଖାଇସାରିଲୁଣି?
ନା ହେ ଏଇ ସକାଳୁ କେ ଖାଇଵ।
ଆଉ କେତେବେଳେ ଖାଇବ ନଅଟା ବେଲାଣି ସକାଳୁ ହେଛି।
ରାତି ବାରଟା ଗୋଟେ ନହେଲା ମୁଁ ଖାଏନି।
ଶୋଇ ଶୋଇ ଉଦା ଗୋଟେ ଛାତ
ଦେଖିସ କୋଉଠି ଶୋଇବା ଆଉ।
କିଏ କୋଉଠି ସେଇଛି କି।
କି
ଯୋଉ ଚନ୍ଦା ଟା।
ସଧା ଆଦି ତଳେ ବେଠା ହେ।
ହୁଁ ହୁଁ। ବେଟା କଣ ଲାଇନ ଫାଇନ ସବୁ କଟେଇ ସାରିଲଣିି। ଆ ଛାତ ରୁ ଦେଖା ଯାଉଛି ତମ ଛାତ କୁ।
ଏ ସେନ୍ ତମି ହମାର ଟାଇିଙ୍ଗ ପେ ବେଠା ହେ।
ହିନ୍ଦୀ ମ ନ ବାାତ ନ କର
ହ ହ।
ହିନ୍ଦୀରେ କଥା କହିବୁନି।
ହ ହଁ।
ମୂଳ ପୁଛରେ ଯିବ ବୁ ଏକାଧରେ।
ହ ହ।
ଆଁ?
ହଁ।
ଆଉ ଗ ଏମ ବାଡିେଇଆ ଆଜି
ନା ନଜ ଗମେ ଟ ବାଗ ନାଗୁନି।
ହୁଁ ହୁଁ।
ଁ ରଜ କଣ
ଲୁଜ କି ମେ ଆଉ କଣ କରିଆ।
ହଁ।
ହଉ।
ହଉ ସରକାର ଆର କହଁ ଅଣ୍ଡ